ହ୍ୟାଲୋ ହାଲୋ।
ହ୍ୟାଲୋ।
କଣ କରୁଛୁ?
ବସିଛି।
ବହି। ଚ ଆଉ କଣ ଖବର? ଆଁ।
ଭଲ।
ଭଲ କଣ ଖାଇଛୁ?
ଆଜି ଚିଲ୍ଲି ଚିକେନ୍ ରୁଟି
ଚିଲ୍ଲି ଚିକେନ୍ ଖାଇସାରିଲୁଣି କିଏ କରିଥିଲା ବେ ସେ ନା ଆଇଥିଲା?
ମୁଁ କରିଥିଲି।
ତୋ ଚିଲ୍ଲି ଚିକେନ କରି ଆଇଛି କହିଲୁ କେମିତି କଲୁ?
ଫାଷ୍ଟ ଫାଷ୍ଟ। ଚିକେନ ଧୋଇ ଯୋଉ
ହୁଁ।
ତାପରେ ଅଦା ରସୁଣ ଛେଚା
ହୁଁ।
ଆଉ ମସଲା ଚିକେନ୍ ମସଲା ବି ସେମି ହବ ପକେଇ ଦବୁ ଚିକେନ ମସଲା ଧନିଆ ଗୁଣ୍ଡ ଆଉ ଜିରା ଗୁଣ୍ଡ ଆଉ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ଲୁଣ ପକେଇଦବୁ
ହୁଁ ତାପରେ?
ତାପରେ କନଫ୍ଲୋର ପକେଇ ଦବୁ।
ହୁଁ
ଆଉ ଅଣ୍ଡା ଟିକେ ପକେଇଦବୁ
ହୁଁ।
ତାପରେ ଗୋଳେଇବୁ।
ହୁଁ ଗୋଳେଇ କେତେ ସମୟ ରଖିବି?
ଗୋଳେଇକି ପାଞ୍ଚ ଦଶ ମିନିଟ୍ ରଖିବୁ ଆଉ।
ହୁଁ ଯେତେ ସମୟ ରଖିବୁ ସେତେ ଭଲ ହବ।
ହୁଁ।
ଆଉ ହୁଁ।
ତାପରେ ତାକୁ ଛାଣିଦବୁ
ହୁଁ କାହାକୁ ଛାଣିବି?
ଚିକେନ୍ ପକୋଡା ଚିକେନ୍ କୁ ଛାଣିବୁ
ହଁ। ତାପରେ?
ତାପରେ ଆଉ ଆ କଣ ରସୁଣ କାଟି ପକେଇବୁ ତେଲ ପକେଇବୁ କଢେଇରେ
ହୁଁ।
ତାପରେ ରସୁଣ କାଢିବୁ ପକେଇବୁ ପକେଇବୁ
ହୁଁ।
ଏବେ ପିଆଜ ପକେଇବୁ
ହୁଁ।
ତାପରେ କ୍ୟାପ୍ସିକମ ପକେଇବୁ।
ହୁଁ।
କ୍ୟାପସିକମ ପକେଇବୁ ତାପରେ କ୍ୟାପସିକମ ପକେଇବୁ ତାପରେ ଟିକେ ତାପରେ ଟିକେ ଭାଜି ଦବୁ ଟିକେ କ୍ୟାପସିକମ
ହୁଁ।
ହଁ ପିଆଜ ଟିକେ ଭାଜି ହେଲେ ଚିକେ ଥବ ତାକୁୁ ପକାଇ ଦବୁ
ହୁଁ।
ହଁ ପକେଇଦବୁ ତାପରେ ଯାଇକି କି ଏଇ ଯଉ ସକ୍ସ୍ ସସ ପକେଇଦବୁ
ହୁଁ।
ତାପରେ କନ ଫ୍ଲୋର ପାଣି କରି ରଖିଥିବୁ ପକେଇବୁ।
ହଁ ତାପରେ।
ତାପରେ ଗୋଳେଇ ଦବୁ ହେଇଗଲା।
ଏତେ କଥା ଶିଖିଗଲୁନୁ ଆଉ ମୁଁ ଗଲେ କୋଉ ଦିନ କରିକି ଦବୁ ତ ଖାଇବି ମୁଁ।
ହୁଁ ତୁ ଆସିବୁନୁ।
ହୁଁ ଯିବିବା ବାହାଘରରେ
ହୁଁ।
ତୁ କୋଉ ଡ୍ରେସ ପିନ୍ଧିବୁ ବାହାଘରରେ।
ଲେହେଙ୍ଗା।
ତୁ ସେଇ ଯୋଉ ଲେହେଙ୍ଗା ଟା।
ହଁ ଆଉ ତାର କିଛି ଡ୍ରେସ୍ ନାଇଁ
ହଁ ଲେ ଆଉ ବାହାଘର ଆଉ କଣ ପିନ୍ଧିବୁ ଲେହେଙ୍ଗା ପିନ୍ଧି ଦବୁ ଆଉ। ମୁଁ ଯୋଉ ଜିଜୁ ଯୋଉ ଡ୍ରେସ ଟା ଦେଇନଥିଲଥିଲେ ଦିଦି
ହଁ।
ସେ ଜମା ପିନ୍ଧିନି ଯୋଉଡା ଥୁଆ ହେଇଛି।
ହୁଁ।
କହିଲା ସେଇଟା ପିନ୍ଧବୁ ଦିଦି କହିଲା ତୁ ସେଇଟା ପିନ୍ଧେ କାର ତାକୁ ସିଏ କହୁଛିେ ଯେ ମୁଁ ଏଇ ପ୍ୟାଣ୍ଟ ରେ ମତେ ଭଲ ଲାଗୁନି କିନ୍ତୁ ମୁଁ ପିନ୍ଧଥିଲି ମତେ ଭଲ ମାନୁଥିଲା ତାକୁ କିନ୍ତୁ ସେ କହୁଛି ମତେ ଭଲ ଲାଗୁନି ତୋର ହାଇଟ ଅଛି ତୋତେ ମାନୁଛି ମୋର ହାଇଟ ନାଇଁ ମୁଁ ଆହୁରି ଛୋଟିଆ ଦେଖା ହଉଛି ଲେଗିନ୍ସି ଆଣିଲେ ପିନ୍ଧିବି ତୁ ପିନ୍ଧିଦେ। କା ହଁ
କାର?
ଦିଦିର।
ତାର ସିଏ ତତେ ଦେଇଦେଲା।
ଦେଇଦେଲା ନୁହଁ ଘ ରହୁ ସିଏ କହିଲେ ମୁଁ ଏ ପ୍ୟାଣ୍ଟ ସାଙ୍ଗରେ ପିନ୍ଧିବିନି ତୁ ଏଇ ପଣ୍ଟ ସାଙ୍ଗରେ ଢୋଲା ପ୍ୟାଣ୍ଟ ପ୍ଲାଜୋ ପ୍ୟାଣ୍ଟ ଭଳିଆ ସରାରାପ୍ୟାଣ୍ଟ ଟା ନୁହେଁ କି? ସେ କହିଲା ସିଏ କହିବା କଥା ତୁ ଏ ପ୍ୟାଣ୍ଟ ସାଙ୍ଗରେ ପିନ୍ଧିଦେ ମୁଁ ଲେଗେନ୍ସି ଆଣିଲେ ପିନ୍ଧିବି। ସେ ତାର ଏଇ ପ୍ୟାଣ୍ଟ ସାଙ୍ଗରେ ପିନ୍ଧିବନି କିନ୍ତୁ ମୁଁ ପିନ୍ଧିଲେ ଭଲ ଲାଗୁଥିଲା ତା ହାଇଟ ଛୋଟ ନୁହଁ କି ଦିଦିର କି ଆହୁରି ଗେମେଣା ଦେଖାହାଉଛି ଆଉ ପିନ୍ଧିଲା
ହୁ ହୁ ହୁ।
ଆଉ ମୁଁ ଆଜି ଗୋଟେ ଡ୍ରେସ ମୁଁ ରଜରେ ଡ୍ରେସ କରିନଥିଲି ଯେ ଖଣ୍ଡେ କୁର୍ତ୍ତି ସେ ଆଣିଥିଲି ଆଗରୁ ଥୁଆ ହେଇଥିଲା ସେଉ ପିନ୍ଧଥିଲି ଆଜି ଗୋଟେ ଡ୍ରେସ ମଗେଇଥିଲି ଆଇଥିଲା ଆଜି ସରାର ଭଳିଆ ମଲ ସରାର ଭଳିଆ କଣ କହିଲୁ ସିଏ ମ ପ୍ୟାଣ୍ଟ ଟା ସରାରରେ କୁର୍ତ୍ତିଟା ଠିକ କୁର୍ତ୍ତି ଯେତିକି ଲମା ମୁ ରୂପାକୁ ପଠେଇଥିଲି ତାକୁ କହିଲେ ଦେଖେଇବ। ସେ ଡ୍ରେସ ଟା ଆଇଲା କହୁଚି ଦଉନୁ ମୁଁ ଏଇଟା ମାରି ପିନ୍ଧି ମୁଁ କହିଲି କାହିଁ ମୋ ନୂଆ ଡ୍ରେସ ତୁ କାହିଁ ମାରିକି ପିନ୍ଧି ଦବୁ ଥାଉ ମୋର ଆଉ କଣ ହେଲେ ଆଗକୁ ମୁଁ ମୋର ପିନ୍ଧିବି। ତତେ କାଇଁ ଦେଇଦେବି?
ରୂପା ତାର ମଗେଇଛି ତାର ଛବିଷ ତାରିଖରେ ଆସିବ। ଛବିଶି ବା ଛବିଶୀ
ଆଁ?
ଅଣତିରିଶ ଆସିବ।
ନା ଆଗରୁ ପଳେଇ ଆସିବ। ମୁଁ ତ ଆଉ ସେଦିନରୁ ପଠେଇଲିଣି ସେ ନ ମଗେଇ ତାର
ଆଁ
ମୁଁ ତାକୁ ପଠେଇଲିଣିି ତିନି ଦିନ ହେଇଗଲାଣି ତାର ମଗଉନଥିଲା କାଲି ଝୁଲ ଦିଦି ପଠେଇଲା ପରେ ମଗେଇଛି।
ହୁଁ।
ଭଲ ଲାଗିବ ସେ ଡ୍ରେସ୍ ଟା କିନ୍ତୁ
ତୁ କଣ କରୁଛୁ?
ଆ
ମୁଁ ଖାଇଚି ମୁଁ ଖାଇଚି ଅଣ୍ଡା ଭୁଜିଆ ଭାତ ଦହି ମାଉସୀ ଘରୁ ଆଇଥିଲା ଦହି। ଆଉ ଶାଗ ଭଜା ମତରଙ୍ଗା ଶାଗ ଭଜା ଆଳୁ ଭର୍ତ୍ତା ଆଉ ଛୁଇଁ ପୋଇ ଆଳୁ ବେଶ ମାନେ ମସଲା ଦିଆହେଇକି ହେଇଥିଲା। ଖାଇଥିଲି ଆଉ ଆଜି ଆମର କିଛି ଆଇଁଷ ଆଣୁନାହାନ୍ତି। କେୟାଣି ମା ଖାଉନି ରବିବାର ବାପା ତ ବିଲକୁଲ ଖାଉନାହାନ୍ତି ଦିଦିର ମୋର ଗୋଟାଏ ଅଣ୍ଡା ଥିଲା ମା ତାକୁ
ଆଉ ହାଲୋ